ହଁ ଶୁଭୁଛି।
ଦିଦି ନମସ୍କାର।
ନମସ୍କାରେ।
କଣ କରୁଛନ୍ତି?
ହେଇ ବସିଛି।
ଆଉ ଦେହଫେଅ ଭଲ ଅଛି ନା?
ହଁ ଦେହ ପା ଭଲ ଅଛି। ଆଉ ତୋର ଭଲ ଅଛି ତ?
ହଁ ମୋର ଭଲ ଅଛି। ଘର ଲୋକ ସମସ୍ତଙ୍କ ଦେହ ଭଲ ଅଛି ନା?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆଉ? ତମର ଘରେ ସମସ୍ତଙ୍କ ଘରେ ସମସ୍ତଙ୍କ ପରିବାର ବର୍ଗ ସମସ୍ତଙ୍କ ସ୍ଵସ୍ଥ୍ୟ ଭଲ ଅଛି ତ?
ହଁ ହଁ ସମସ୍ତଙ୍କ ଦେହ ଭଲ ଅଛି। ଆଜି କଣ ଖାଇଥିଲ?
ଆଜି ଖାଇଥିଲୁ ଭାତ ଡାଲମା ଏଇ ଉ ଓଉ ଖଟା, ଆ ଆଉ ଆମ୍ବ।
ରୋଷେଇ ତମେ କରିଥିଲ?
ହଁ ମୁଁ ରୋଷେଇ କରିଥିଲି।
ଅ ହ।
ଆଉ କଣ ଖାଇଥିଲ କଣ?
ଆଜି ଆମର, ଏଇଠି ପାଖରେ ଜଣଙ୍କର ବାହାଘର ଥିଲା ତ ତାଙ୍କର ଆଜି ଭୋଜି ଦେଇଥିଲେ, ଯେତିକ ପୁରୁଷ ଲୋକ ଆଉ ଛୋଟ ଛୁଆ ସମସ୍ତେ ଯାଇଥିଲେ ଆଉ ଆମେ ଝିଅ ପିଲା ସ୍ତ୍ରୀ ଲୋକଙ୍କୁ ଘରେ ଆଣିକି ଦେଇ ଦେଇେ ଦେଇଥିଲେ।
ସେ ଭୋଜି
ଭାତ, ଡାଲି, ଖଟା, ଘାଣ୍ଟିଆ, ପୋଟଳ ରସା। ପନିର ଏସବୁ।
ଆମର ପୋଟଳ ରସାଟା କେମିତି ପ୍ରସ୍ତୁତ କରାଯାଏ ଶିଖିଛନ୍ତି?
ହଁ ପୋଟଳ ରସାଟା ଫାଷ୍ଟ ପୋଟଳକୁ ତାକୁ ଆମେ କାଟିକି ଛାଣିଦବା। ତାପରେ ସେଟା ଚାରୁ ମଗଜଟା ଲାଷ୍ଟରେ ପକେଇଲେ ନର୍ମାଲ ତରକାରୀ ଭଳିଆ ହୁଏ। କିନ୍ତୁ ଚାରୁ ମଗଜଟା ତାପରେ ଲାଷ୍ଟ ଅ ଶେଷକୁ ଯଦି ଆମେ ପକଉଛନ୍ତି ସେଟା ରସା ଟା ହେଇଯିବ। ଏମିତି ନା ଦିଦି?
ହଁ ନାଇଁ ପୋଟଳଟାକୁ ଆମେ ପ୍ରଥମେ କଣ କରିବା ତେଲରେ ଭାଜିବା କି ପୋଟଳ ଆଳୁ। ତାପରେ ଆମେ କଣ କରିବା? ଚାରୁମଗ ଆଉ କାଜୁ ପୋସ୍ତ ଏମିତି ସବୁ ଦେଇକି ପିଆଜ ରସୁଣ ଅଦା ତା ପେଷ୍ଟ ବନେଇବା ପେଷ୍ଟ କରିକି ତାପରେ ଆମର ପୋଟଳ ଆଳୁ ଆଉ ତାକୁ ସବୁ ମସଲାରେ ମାନେ କଷା ଯିବ। ପୋଟଳ ହଁ। ବସ୍ତା ଯାଇକି ତାପରେ ସେଇଟା ଆମର ମେଥି ପତ୍ର ସବୁ ଦିଆ ହେଇକି ମାନେ ଗୋଟେ ରାସ୍ତା ଟାଇପର ହୁଏ ଆଉ
ହଁ।
ବେସନ ପକେଇକି ବି କରି ପାରିବେ।
ହଁ। ଆଉ
ଆଉ ଓଉ ଖଟା ଖାଇଛନ୍ତି?
ହଁ ଓଉ ଖଟା ଖାଇଛି ଗଛରେ ଓଉ ହୁଏ ମା ପାରିକି ଆଣନ୍ତି କରନ୍ତି।
ଓଉର ଯୋଉ ରେସିପିଟା ଜାଣିଛ କି ଓଉ ଯୋଉଟା ଆ ମାନେ ଗୋଟେ ଆଚାର ବନାଯାଏ ତା ଦେହରେ ଓଉରେ ଓଉରେ ଯୋଉ ଆମର ଖଟା କରାଯାଏ ଓଉକୁୁ ପ୍ରଥମ କାଟନ୍ତି କାଟିକି ଛୋଟ ଛୋଟ ପିସ୍ କରିକି ତାପରେ ତାକୁ ମାନେ ଗୋଟେ କଢାରେ ସିଝା ଯାଏ ସିଝା ହେଇକି ତାର ମାନେ ପାଣି ଗଳାଯାଏ। ଗାଳକି ତା କୁ ମାନେ ଓଉ ରାଇ ଓଉ ରାଇ ବି ଗୋଟେ କୁହନ୍ତି ତାକୁ ସୋରିଷ ମସଲା ଦେଇକି କରନ୍ତି। ହଁ ସେମିତି ସେମିତି କେବେ ଉ ବନେଇକି ଖାଆନ୍ତୁ କେତେ ବହୁତ ବି ତାର ସ୍ଵାଦ ବହୁତ ନିଆରା ବହୁତ ବଢିଆ ଲାଗିବ। ହଁ।
ହଁ କେବେ କରିକି ଖାଇବା ଆଉ
ତମର ଏଇଥରକ ପ୍ରଥମାଷ୍ଟମୀରେ ଡ୍ରେସ ହେଇଥିଲା ନା ଶାଢ଼ୀ?
ନାହିଁ ଆମେ ପ୍ରଥମ ଅଷ୍ଟମୀରେ ଏବେ ଏଇ ବର୍ଷ ଆମ ଶାଢୀ କରିଦେଇଥିଲି ସବୁ ବର୍ଷ ଡ୍ରେସ କରେ ଏବର୍ଷ ଶାଢୀ କରିଦେଇଥିଲି କି ମା କହିଲେ କି ଶାଢୀ ସବୁ ବର୍ଷ ତ ଡ୍ରେସ କରୁଛୁ ଏଇ ବର୍ଷ ଶାଢୀ କରିଦେ। ଶାଢୀ କରିଥିଲି। ଆଉ ପ୍ରଥମାଅଷ୍ଟମୀ ପ୍ରଥମାଅଷ୍ଟମୀର ଯୋଉ ଏଣ୍ଡୁରି ପିଠାଟା ଖାଇଛନ୍ତି ପ୍ରଥମାଷ୍ଟମୀର ଏଣ୍ଡୁରି ପିଠାଟା ମାନେ ଏ ବହୁତ ମାନେ ଭଲ ଲାଗେନି ତାର ସ୍ଵାଦଟା ମାନେ ହଳଦୀ ପତ୍ରରେ ପ୍ରସ୍ତୁତ କରାଯାଏ।
ହଁ ହଁ ବହୁତ ବଢିଆ ଲାଗେ ଆଉ ଘରର ବଡ ଝିଅ ଆଉ ବଡ ପୁଅମାନଙ୍କ ପାଇଁ ଏ ସମସ୍ତଙ୍କ ପାଇଁ ତ ନୂଆ ଜାମା ହୁଏ କିନ୍ତୁ ବଡ ଝିଅ ବଡ
ଏଇ ମାନେ ଏଇ ପର୍ବଟା ହିଁ ବଡ ଝିଅ ବଡ ପୁଅଙ୍କ ମାନବକଙ୍କ ପାଇଁ ବୁ ମାନେ ପର୍ବ ଟା ପାଳନ କରାଯାଏ ତାର ମୁ ଖ୍ୟ ପୂଜା ଥାଏ ଏଣ୍ଡୁରି ମାନେ ଭୋଗ ଲାଗିଥାଏ।
ହଁ। ତାପରେ ସେମାନଙ୍କୁ ଚନ୍ଦନ ସି ନ୍ଦୁର ଦେଇକି ଫୁଲ ଫୁଲ ଦେଇକି ସମସ୍ତଙ୍କୁ ପୂଜା କରାଯାଏ ବଡ ଝିଅ ବଡ ପୁଅ ମାନ
ବଡ ଝିଅ ହୋଉ ବଡ ପୁଅ ହୋଉ ସେମାନେ ସ୍ନାନ କ ସାରିବେ ସ୍ନାନ କରିକି ଆସିକି ନୂଆ ଡ୍ରେସ ପିନ୍ଧିବେ ପିନ୍ଧିକି ତାପରେ ମା ଆମର ଯୋଉ ପ୍ରସ୍ତୁତ କରାଯାଇଥାଏ ଆମର ଯୋଉ ହଳଦୀ ପ ପତରରେ ଯୋଉ ବିରି ଚାଉଳ ଏମ୍ତି ବଟା ଯାଇକି ତ ଯୋଉ ଏଣ୍ଡୁରିଟା ଆ ମାନେ ନଡିଆ ଉମ୍ ଆଉ ଇଏ ଗୁଡ ଛେନା ଏମ୍ତି ଦେଇକି ମାନେ ଯୋଉ ପୁର କରାଯାଇଥାଏ ସେଇଥିରେ ମାନେ ପୁର ଦିଆଯାଏ ସେ ଯୋଉ ଚାଉଳ ବଟା ଯାଇଥାଏ ପୁରା ଦେଇ ହେଇକି ଏ ମାନେ ଯୋଉ ହଳଦୀ ପତ୍ ତ୍ର ରେ ସେଇଟା ମାନେ ପ୍ରସ୍ତୁତ କରାଯାଏ। ପ୍ରସ୍ତୁତ କରାଯାଇ ତାପରେ ମାନେ ବଡ ପୁଅ ବଡ ଝିଅଙ୍କୁ ମାନେ ଗୋଟେ ପିଢା ପକେଇକି ବସନ୍ତି ସେମାନେ ବସିକି ତାକୁ ମାନେ ଦୀପ
ପିଠା ଖାଅ ନା ଭଲ୍ ଲାଗେନା ତମୁକୁ?
ହଁ ଏଣ୍ଡୁରି ପିଠା ବୋହୁତ୍ ଭଲ ଲାଗେ ମାନେ ଏଣ୍ଡୁରି ପି ଠାର ମାନେ ପ୍ରଥମ କହିବାକୁ ଗଲେ ତାର ମାନେ ହଳଦୀପତ୍ର ହିଁ ମୁଖ୍ୟ। ହଳଦୀ ପତ୍ର ନଥିଲେ ମେଣ୍ଡୁରୀ ପିଠା କିଛି ମାନ ନଥାଏ।
ଯିମିତି ରଜରେ ପୋଡ ପିଠା ସେମିତି ଅଷ୍ଟମୀରେ ଉଁ ଏଣ୍ଡୁରି ପିଠା ନାଇଁ କି? ହଁ। ଆମର ତ ଅଷ୍ଟମୀ ଦିନ ଘୀତ ବସା ବି ହୁଏ। ଶ୍ରୀକୁଷ୍ଣ ଆସିକି ଏଁ ଶ୍ରୀକୁଷ୍ଣ ଯୋଉ ଜଗନ୍ନାଥ ଠାକୁର ଆମର ବଡ଼ ଠାକୁର ତାଙ୍କୁ ପୂଜା କରାଯାଏ ତିନି ଦିନି ଯାଙ୍କ ହଁ ହରି ହରିବଂଶ କହନ୍ତି ଆ ତାଙ୍କୁ ପୂଜା କରାଯାଏ।
ପିବ ସିଏ ଏ ଏ ତାରିବ ଯୋଉ କୁଅନ୍ତି।
ହଁ। ଆମର ସେଇଟା ତିନି ଦିନ ବସେ ନା ତିନି ଦିନି ଆ ତିନି ଦିନେ ଯାଙ୍କ ଆମର ଭୋଜି ଖାଉ। ତାରେ ଲାଷ୍ଟ ଦିନ ବୋହୁତ୍ ଭଲ ଆକାରରେ କରନ୍ତି କୀର୍ତ୍ତନ କରନ୍ତି। ଘରେ କୁଆଡେ କୀର୍ତ୍ତନ ହେଲେ କୁଆଡେ ବୋହୁତ ଶୁଭ।
ଶୁଭ ମାନେ ନକାରାତ୍ମକ ଶକ୍ତି କିଛି ଆସେନି କୀର୍ତ୍ତନ ହେଲେ।
ହଁ ଆଉ ସବୁ ଏଇସବୁ ହୁଏ ଆଉ।
ଆଉ
ଆଉ ତୁମ ଆଡେ ଏବେ ରଥଯାତ୍ରା କିମିତି କଣ ତାର ଚାଲିଛି, କାଲି କାଲି ତାର ସ୍ନାନ ପୂର୍ଣ୍ଣିମା।
ହଁ କାଲି ସ୍ନନ ପୂର୍ଣ୍ଣିମା ଏବେ ରଥ ସବୁ ମାନେ ପ୍ଲାନିଂ ଚାଲି ମାନେ ମ୍ ରଥ ମାନେ ସବୁ ପ୍ରସ୍ତୁତ ତ ମାନେ ସରିଲାଣି ଆଉ ସବୁ ତାର କାଲି ପାଇଁ ସବୁ ଯୋଗାଡ଼ ଚାଲିଛି ଆଉ, ସ୍ନାନ ପୂର୍ଣ୍ଣିମା ପାଇଁ ଆଉ।
ହଁ ଏବେ ଛୋଟ ପିଲାମାନେ ସବୁ ଛୋଟ ଛୋଟ ରଥ କରିକି ଏବେ ବୁଲିବେ ରଥଯାତ୍ରା ବେଳୁକୁ।
ମାଉସୀ ମା, ମାଉସୀ ମା ଘରେ ରଇବ ରଥ।
ହୁଁ, ଦେନ୍ ଯେମତି ପୁରୀରେ ଧର ମାଉସୀ ମା ଘରେ ରହୁଛି ସେମ୍ ତି ଏମତିି ଛୋଟ ପିଲା ମାନେ ଧର ରଥ ମାନେ ଆମ ମାନେ ଗାଁ ଗହଳିରେ ଏମତି ରଥ ବୁଲେଇବେ ତ ସମସ୍ତେ ପଇସା ଦେବେ, ଏମ୍ ତି ଭୋ
କେତେ କୁନି କୁନି ରଥଗୁରା ଆଣିକି ବୁଲଉଥିବେ କେ
ବୁଲଉଥିବେ କେ ଯେତେ ବି ଖରା ହଉ ବର୍ଷା ହଉ ସେ ଚାଲିଥିବେ।
ହଁ, କୁହନ୍ତି ଜଗନ୍ନାଥ ବଡ ମନ୍ଦିରରେ ରଥ ଯେତେବେଳେ ଚାଲେ ଆଉ ଯଦି ଗୋଟେ ଭକ୍ତ ଅନେକ ରହିଥିବେ କି ମୁଁ ଆଜି ଯିବି ଯଦି ଭଲ ମନରେ କହି ଥାଏ ଜଗନ୍ନାଥ ତା ପାଇଁ ବି ର ଟିକେ ଅଟକି ଯାଆନ୍ତି କି କାଳେ ସେ ମୋ ଭକ୍ତ ଆସିକି ସେ ଦୌରିକି ଛୁଇଁ ପାରିବ ମୁଁ ଶୁଣିଛି ଏମିତି କିଛି ହୁଏ।
ହଁ, ଏମିତି ବି ହୁଏ ମାନେ ଯିଏ ମାନେ ସ୍ଵଚ୍ଛ ମନରେ ଭଗବାନଙ୍କୁ ଡାକିଥିବ କି ଜଗନ୍ନାଥ ମୁଁ ତୁମ ପାଖକୁ ଯାଆନ୍ତି କି ତୁମକୁ ଦର୍ଶନ କରନ୍ତି ଭଗବାନ ନିହାତି ତାକୁ ଅପେକ୍ଷା କରିଥିବେ।
ହଁ।
ଏ ମାୟା ଟା ବି ମୁଁ ମାନେ ଶୁଣିଥିଲି।
ଆମର କେବେ ଠାକୁରଙ୍କର ଡୋରି ଲାଗୁଛି ପୁଣି ଥରେ ପୁରୀ ଯିବା ସମସ୍ତେ ପରିବାର ମିଶିକି।
ହୁଁ, ସ ପରରିବାର ବର୍ଗ ମିଶିକି ଗଲେ ତ ବହୁତ ସେଇଟା ଆନନ୍ଦ, ଉଲ୍ଲାସ ଲାଗେ।
ହଁ
ଆଉ ସମସ୍ତେ ପରିବାର ବର୍ଗ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି ଆପଣ
ତ ଠିକ୍ ଅଛି ବହୁତ ଭଲ ଅଛନ୍ତି।
ଆଉ ଆ -ଆପଣଙ୍କର ଆପଣ କେବେ ଯାଇଛନ୍ତି ଏମତି କେନ୍ଦ୍ରାପଡା?
ହଁ, କେନ୍ଦ୍ରାପଡା ତ ମୁଁ ବହୁତ ଥର ଯାଇଛି। ଯୋଉ ବଳଦେବ ଜିଉ ଠାକୁର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ କତିକି।
ହଁ, ମାନେ ଜଗନ୍ନାଥ୍ ତାଙ୍କର ସେକେଣ୍ଡ ଅବତାର କହିଲେ ମାନେ ଛତିଆ ବଟକୁ ବୁଝାଏ।
ହଁ। ଛତିଆ ବଟ ମୁଁ ବହୁତ୍ ଛୋଟ ବେଳେ ଯାଇଥିଲି ତମେ ଯାଇଛ?
ହଁ, ମୁଁ ଯାଇଛି ଛାତିଆବଟ ଆମେ ସେ ସେଠିକାର ଦୃଶ୍ୟ ସବୁ କଣ ଜାଣିଛ ତାର
ଶୁଭୁଛି।
ହଁ, ଶୁଭୁଛି।
ହଁ, କୁହ।
ଆଉ ରାଜରେ ଏବ ବର୍ଷ ରଜ କେମିତି କଣ କଟେଇଲ?
ଏ ବର୍ଷ ରଜ ତ ବହୁତ୍ ନିଆରା ହେଇଥିଲା ସବୁ ସାଙ୍ଗମାନେ ଆମେ ସବୁ ଯାଇଥିଲୁ ଫାଷ୍ଟ ସ୍ନାନ କରିକି ଦୋଳି ବାନ୍ଧିଥିଲୁ ତା ପୂର୍ବ ଦିନ ଆମେ ଦୋଳି ବାନ୍ଧି ଦେଇଥିଲୁ। ତା ପରଦିନ ଆମେ ସ୍ନାନ ସାରିକି ସମସ୍ତଙ୍କ ଘରକୁ ପିଠା ପିଠି ଖାଇବା ପାଇଁ ଯାଇଥିଲୁ। ଭାଉଜ ମାନେ ଅଳିତା ଅମ୍ବର ଲଗେଇ ଦେଇଥିଲେ।
ନୂଆ ଜାମା ପିନ୍ଧିଥିଲୁ ସମସ୍ତଙ୍କର ନୂଆ ଜାମା ହେଇଥିଲା।
ଏମିତି ଆମର ପ୍ରଥା ଅଛି ଅଛି କି ମାନେ ତିନି ରଜରେ ଝିଅ ପିଲାଙ୍କ ପାଇଁ ତିନି ରଜରେ ତିନିଟା ଡ୍ରେସ୍।
ହଁ, ଘରେ ମାଡ ଗୋଳ କରିକି କରିଥାଉ।
ଝିଅ ପିଲାଙ୍କ ରଜ ବୁଝିବାକୁ ଗଲେ ଝିଅ ପିଲାଙ୍କ ପାଇଁ ହିଁ ରଜଟା ମାନେ। କୁହନ୍ତି ଝିଅ ପିଲାଙ୍କର ହିଁ ରଜା ଟା ପାଳନ କରାଯାଏ। ଝିଅ।
ହଁ।
ଆଉ ଏଇ ମାନେ ରଜ ପର୍ବରେ ଝିଅ ପିଲା ମାନେ କେତେ ମାନେ ବାରଣରେ ବି ରୁହନ୍ତି। ଏମିତି ଯେମିତି ପନିକିରେ କିଛି କଟାକଟି କରିବେନି।
କିଛି କାମ କରିବେନି, କଦଳୀ, ଖାଲି ଗୋଡରେ। ଖାଲି ପାଦରେ ଚାଲନ୍ତି ନା କଦ କଦଳୀ ପଟୁଆରେ ନା କୁହନ୍ତି ନା?
ହ ହଁ, ଝିଅ ପିଲାଙ୍କୁ କିଛି କାମ ବି କରାଯାଏନି। ସେମାନେ କିଛି ମାନେ କରେଇ ଦିଅନ୍ତିନି ମା ମାନେ। କି ମାନେ ଆଇମା ମାନେ କି ଉ।
ଘରକୁ ସମେସ୍ତେ ଆସନ୍ତି ବୁଲିବାକୁ।
ବୁଲିବାକୁ ରଜ ମଉଜ ଟା ପୁରା ମାନେ ଅଲଗା ମାନେ।
ଠା କେତେ ଆକାରରେ ହୁଏ।
ହଁ, ରଜର ମାନେ ପୋ ପୋଡ ପିଠା ଟା ହିଁ ମାନେ ବହୁତ ମାନେ। ରଜର ମାନେ ହିଁ ପୋଡପିଠା।
ଦିଦି ମତେ କହିବ ପୋଡ ପିଠା ଟା କେମିତି ପ୍ରସ୍ତୁତ ହୁଏ।
ହଁ, ପୋଡ ପିଠା ଟା ବା ପ୍ରସ୍ତୁତ ମୁଁ ବି କରିଚି। ଯେହେତୁ ମାନେ ମ୍ୟାରେ ମାନେ ବାହା ହେଇସାରିଲିଣି ଶାଶୁ ଘରେ ପୋଡ ପିଠା। ପିଠା ମୁଁ କଲିଣି। ମାନେ ପୋଡପିଠାର ପ୍ରସ୍ତୁତ ହେଇଚି ଆମର ବିରି। ଧର ଯୋଉ ଚାଉଳ ଯୋଉ ଚାଉଳକୁ ମାନେ ଧୁଆ ଯିବ। ତାକୁ ଚୁନା କରାଯିବ, ହେଲା ଚୁନା କରିକି। ତା ଦେହେରେ ଆମର ନଡିଆ କି ମାନେ ଗୁଡ ଆ ଗୁଡ ଦିଅ କି। ଚିନି ଦିଅ କି ଲୁଣ ସବୁ ପକେଇକି ସେଇଟା ଜନ୍ତା ଯିବ।
ହଁ।
ଯନ୍ତା ହେଇକି ତାପରେ ସେଇଟାକୁ ମାନେ। ଆଉରି ଗୋଟେ ତାକୁ ମଝିରେ ଗୋଟେ ପୁର ଦିଆହବା ପାଇଁ ପୁର ପ୍ରସ୍ତୁତ କରାଯିବ। ପୁରରେ ଯେମିତି। ଆମର ନଢିଆ, ଛେନା ଆଉ ଗୋଲମରିଚ ଗୁଣ୍ଡ ଗୁଜୁରାତି। ଏମିତି ସବୁ ମାନେ ମିଶ୍ରଣ କରାଯିବ। ମିଶ୍ରଣ କରିକି ତାକୁ ମାନେ ଏମତି ଚକଡିକି। ସେଇ ଯୋଉ ଜନ୍ତା ହେଇଥିବା ମା ଯୋଉ। ଆନା ଟାକୁ ତାକୁ। ଆଣଟାକୁୁ ଗୋଟେ କଢେଇ ରେ ଏମିତି ଆମର ତାୱଆ ଭଳିଆ ହେଇଥିବ ଗୋଟେ କଢା। ଆଉ ଚି ନଲେ। କାର ଭାଙ୍ଗି ଯାଇଥିବ। ମାନେ ଟିକେ ଟିକେ ପୁରୁଣା କଢାରେ ବି କରନ୍ତି ପୋଡନ୍ତି ନା ଯେହେତୁ। ସେଇଟା ନଷ୍ଟ ହେଇଯିବ ନା ସେଥିପାଇଁ। ତାକୁ କଢାରେ ଅଧା ମାନେ ଆଣ ଦେବେ। ଆଉ ତା ମଝିରେ। ପୁର ଟାକୁ ଦେବେ। ଯୋଉ ପ୍ରସ୍ତୁତ କରା ହେଇକି ରଖା ହେଇଥିବ ଛେନା, ନଢିଆ ର। ଯୋଉ ପୁର ଟା ତା ମଝିରେ ଦେବେ, ତା ଉପରେ ପୁଣି ଆଣ। ଅ କୁ ମାନେ ରଖିବେ, ଜନ୍ତାଣକୁ ପୁଣି ଥାପିକି। ତା ଉପରେ କଦଳୀ ପତ୍ର ଦିଆହବ, କଦଳୀ ପତ୍ର ଦିଆ ହେଇକି ଆମର ଯୋଉ ପ୍ରସ୍ତୁତ କରାଯାଏ। ଗାଈ ଗୋବରରୁ ଯୋଉ ଘଷି ଜାଣିଛନ୍ତି? ହଁ ସେଇ ଗାଈ। ଗାଈ ଜାଳେଣୀ ରୂପରେ ସେଇ ଯୋଉ ଘାସିକି ଆମେ ଜାଳେଣୀ ରୂପରେ ବ୍ୟବହାର କରୁ। ତାକୁ ମାନେ ନିଆ ତା ଉପରେ କଦଳୀ ପତ୍ର ଏମିତି ଥାପି ଦେଇକି ତା ଉପରେ ନିଆଁ ଲଗି ଦେଇଉଥାଉ। ତାଳେ ଚୁଲି ଉ ଚୁଲିରେ ପୋଡ ପିଠା ତଳୁ ନିଆଁ ଜଳା ହୁଏ ଉପରେ ଏ ଯୋଉ ଘଷି ନିଆଁ ଟା ଲଗାଯାଏ ତା ଦେହରେ ମାନେ
ଉପରଟା ହେଇଯାଏ ତଳଟା ହେଇଯାଏ ସେଇଠୁ ପୋ ମାନେ ପୋଡ ପିଠା।